ଟିକେ ନେଟୱାର୍କ ଇସ୍ୟୁ ହଉଛି ଟିକେ ସାଇଜ ଜାଗା କୁ ଜା।
ଏବେ ଶୁଭିଲା।
ହଁ ଏବେ ଶୁଭାଗଲା। କଣ କରୁଥିଲୁ?
ନା ବସିଛି ଛାତ ଉପରକୁ ଯାଉଛି ମୁଁ ଏବେ।
ଓହ। ମେଘୁଆ ଅଛି ନା ଖରା ହେଇଛି ରେ।
ମେଘ ମେଘ ହଇଛି ବର୍ଷା ହେବ ନା କଣ କେ ଜାଣେ।
ଏବେ ତ ସକାଳେ ଠିକ୍ ଥାଉଛି ଥାଉଛି ସନ୍ଧ୍ୟା ହେଲା ଗଲାବେଳେ ପୁରା ବର୍ଷା ହେଇଯାଉଛି ପୁରା ଜୋରସେ ଆଉ କାଲି ବି ଏମତି ହେଲା କାଲିଠୁ କାଲି ଏତେ ହେଇନି। ପହରଦିନ ବେଶି ହେଇଯାଇଥିଲା ଆଉ।
ଦୁଇ ତିନି ଦିନ ହେଲାଣି ସେମିତି ହେଉଛି ଏବେ ପାଗ।
ହଁ ସକାଳେ ଠିକ୍। ଠିକ୍ ଠାକ୍ ଥାଉଛି ଦିନ ବେଳା ବି ଠିକ୍ ଠାକ୍ ଥାଉଛି ସନ୍ଧ୍ୟା ହେଲା ବୋଲେ ସେଠୁ ବର୍ଷା
ତୁମେ ଆସିଲା ଥିପାଇଁ ବୋଧେ ସେମିତି ହେଉଛି।
ହଁ ହଁ ହେଇଥିବ ସେମିତି ଏକା ଆଉ।
ନ ହେଲେ ତ ସେମିତି ହେଉ ନ ଥିଲା ଏବେ ପୁଣି ଆଉ ଟାଇମ ଟା ବି ସେମିତି ଟା ନା ଏବେ ୟେ କି ସମୟ କି ଋତୁ ଚାଲିବ କି ଏବେ?
ଆମର ଓଡ଼ିଆ ରେ କଣ ମୁନସୁନ ଟାଇମ ପରା ଏବେ।
ହଁ
ହଁ ସେଇଥିପାଇଁ ବୋଧେ ହେଉଛି ବର୍ଷା ଆଉ।
ଆରେ ରିତୁ ଓଡ଼ିଶା କେବେ ଗଠିତ ହୋଇଥିଲା କହିଲୁ?
ଓଡିଶା କେବେ ଗଠିତ ହୋଇଥିଲା?
ହଁ।
ଏମତି ବି ଅଛି ମୁଁ ଜାଣିନି କାଇଁ କହ ତୁ ତ।
ଓଡିଶା ଏପ୍ରିଲ ଏକ ଉଣେଇଶ ଛତିଶି ମସିହାରେ ଗଠିତ ହୋଇ ଥିଲା।
ଏମିତି ଉଣେଇଶ କେତେ କେତେ ଏପ୍ରିଲ ଏକ।
ଏପ୍ରିଲ ଏକ ଉଣେଇଶ ମସିହା ଛତି ଉଣେଇଶ ଛତିଶି।
ଉଣେଇଶ ଛତିଶି ଏପ୍ରିଲ ଏକ ରେ ତା ହେଲେ ଓଡ଼ିଶା ହୋଇ ଥିଲା ନାଇକି ଆଜି କେତେ ବର୍ଷ ବର୍ଷ ହେଇଗଲାନି ଉଣେଇଶ ଛତିଶି କହିଲେ
ଦୁଇ ହଜାର ଏଇଟା ଛବିଶି ହେଇଗଲା। ଛବିଶି ସିଆଡେ କେତେ ଷାଠିଏ। ଅଶିଏ ସିଆଡେ ଗୋଟେ ଚାରି ନବେ ସେଇ ପାଖା ପାଖି ଆଉ। କେତେ ବର୍ଷ ହେଇଗଲାନି ନାଇ ହୁଁ। ଓଡ଼ିଶାରେ କେତେ ଟା ଜିଲ୍ଲା ଅଛି କୁହ ତ? ହଁ ଜାଣିଛି ଭୁବନେଶ୍ୱର। ଭୁବନେଶ୍ୱର ଯାଇଛୁ ଯାଇଛୁ ପରା ତୁ ନାଇକି ହଁ କୁଆଡେ କୁଆଡେ ବୁଲିଛୁ ଭୁବନେଶ୍ୱର ର?
ମୁଁ ଭୁବନେଶ୍ୱର ର। ଆମେ ଯାଇଥିଲୁ ମୁଁ ଯାଇଥିଲି ପଟିଆ ଏକଜାମ୍ ଦେବା ପାଇଁ ପଟିଆ ରେ ତା ତା ପରେ ଗଲି ଆଉ ନନ୍ଦନ କାନନ ସେପଟେ ଯାଇଥିଲୁ। ଆଉ ମାର୍କେଟ ରେ ଯାହା ବୁଲିଥିଲୁ ବଜାର ମଝିରେ।
ସେଟି ତ ଚାରିଆଡେ ବଜାର ଅଛି କୋଉ ପଟର ବଜାର ବୁଲିଥିଲୁ।
ସେପଟେ ଖୋର୍ଦ୍ଧା ସଇଟ ଏତେ ବଜାର ଅଛି ନା ଏ ମାର୍କେଟ ମଝିରେ?
ଆରେ ମାର୍ ସେଟା ଦେଖେ ଆମର କଣ ଯାଉ ଯଉ ଫାଷ୍ଟ ଖୋର୍ଦ୍ଧା ପଡୁଛି
ହଁ
ଖୋର୍ଦ୍ଧା ଯେତେବେଳେ ଉଃ ଖୋର୍ଦ୍ଧାରୁ ଆଗକୁ ଗଲା ପରେ ତ ସେଇଠୁ ଆମର ଷ୍ଟାର୍ଟିଂ ହେଇଯିବ ସେ ବରୁଣେଇ ଆଗକୁ ପହଞ୍ଚିଲେ ତ ସେଇଠୁ ଷ୍ଟାର୍ଟିଂ ହେବ ମାର୍କେଟ ଏରିଆ ସେଠୀ ତ ଖାଲି ମାର୍କେଟ ଆଉ ଗାଁ ଫା
ଗୋଟେ ଯୋଉ ଏବେ ଦେଖ ଦ ଦଶପଲା ଯିବୁ ଦଶପଲା ରୁ ନୟାଗଡ ନୟାଗଡ ରୁ ସେପଟଟ ସଟ କଟ ମାନେ କଣ ଅଲଗା ରୋଡ କିଛି ନାହିଁ ଅଲଗା ରାସ୍ତା?
ଏବେ ଗୋଟେ ନୂଆ ରାସ୍ତାଟେ ହେଇଛି ଯେ ସେପଟେ ମାନେ ଖୋର୍ଦ୍ଧା ଦେଇ ଖୋର୍ଦ୍ଧା ବସଷ୍ଟଣ୍ଡ ବି ଯିବାକୁ ପଡୁନି ବୋଧେ ସେପଟେ ଗୋଟେ ନୂଆ ରାସ୍ତାଟେ ହେଇଛି ଗଲାବେଳେ। ସେପଟୁ ଲେଫ୍ଟ ସାଇଟ ପଟୁ ପଳେଇବୁ ସିଧା ଯାଇକି ଆମର ବହୁତ ଆଗକୁ ବାହାରିବୁ। ଏ ଆମର କୋଉଠି ବାହାରିଥିଲୁ ମନେ ପଡୁନି ମୋର।
ଏପଟେ ଯୋଉ ଖୋର୍ଦ୍ଧା ପଟେ ଯୋଉ ପଶିକି ଯିବ ନାଇଁ କି?
ନାଇଁ ଖୋର୍ଦ୍ଧା ଭିତରୁ ପଟୁ ନାଇଁ ସେଟା ଖୋର୍ଦ୍ଧା ବାହାରେ ବାହାରେ ନୂଆ ରାସ୍ତା ବାହାରିଛି ସେପଟୁ ଯିବକୁ ଗଲେ ପାଖ ହଉଛି।
ଆଶୁ ତୋଷ ର ମୋର ଥରେ ଆସିଥିଲୁ ସେପଟେ ହେଇକି।
ଉଁ ହୁଁ କଣ ଗୋଟେ ସାଉଣ୍ଡୁ ହଉଛି ତୋର?
ପବନ ହଉଛି ଛାତରେ ଛିଡା ହେଇଛି ପା।
ଉଁ ହୁଁ ଓହୋ ସେଥିପାଇଁ ଆଉ କଟକ ଯାଇଛ ନା ନାଇଁ?
କଟକ ନା ମୁଁ ଯାଇନି। ଆପଣଙ୍କର କ ସବୁଠାରୁ ଭଲ ଖାଇବା କଣ ରହିବରା?
ହଁ ମୁଁ ବି ଶୁଣିଛି। ସେ ଦଗରା ଭଲ ହେଉଛି ବୋଲି ଶୁଣିଛି ଖାଇବାକୁ ପଡ଼ିବ ସେଠୁ ଟିକ କେବେ ହେଲେ ଯାଇକି ଆଉ। ମୁଁ ଯାଇଥିଲି ଯେ ଏବେ ଫେବୃୟାରୀ ମାସ ନା କଣ ଫେବୃୟାରୀ ମାସରେ ବୋଧେ କଟାଗାଡି ଯାଉଥିଲା ଆମେ। ଦହି ବରା ଖାଇ ନିି ଆମେ‌।
ମଝିରେ ଯୋଉ ଆମେ ଯାଇଥିଲୁ ଏବେ ଯାଇଥିଲୁ ଭୁବନେଶ୍ଵର ସେପଟୁ ଆସିଲା ବେଳକୁ ନୟାଗଡରେ ଖାଇଲୁ ଜଳଖିଆ।
ହୁଁ ହେଇଥିଲା?
ମିଠା ମିଠା ଖାଇବା ମୁଁ ଛାଡି ଦେଇଥିଲି।
ହୁଁ।
ମିଠା ଖାଇଆ ଛାଡି ଦେଇଥିଲି ସେପଟେ ଆସିଲା ବେଳକୁ ଯେତେବେଳେ ଜଳଖିଆ ଖାଇଲୁ ସେ ସାଙ୍ଗ କହିଲା ଆଉ ନାଇଁ ଜଳଖିଆ ତୋତେ ଖାଇଲେ ଆମକୁ। ନୟାଗଡ଼ ଆସିକି ଛେନା ପୋଡ ଖାଇବା ନାଇଁ ବୋଇଲେ ଆଉ କଣ ଖାଇବା କହିଲ?
ହଁ ସେଠୁତ ଫେମସ ନା ସେଇଟା।
ନା ନା ସେଇଠୁ ପୁରା ଆଉ ଥରେ ଖାଇଦେଲେ ଯେତେବେଳେ ମିଠା ହେଇଥିବ ଆରମ୍ଭ କଲି ଆଉଥରେ ଖାଇ ଦେଇଛି ମିଠା। ଏବେ ପୁଣି ଛାଡି ଦେଇଛି କେତେ ଦି ଦିନ ହେଲା ଆଉ।
ଓହୋ ହଁ। ମୁଁ ଖାଇଦେଲି ଚାହା ପାଇଲେ ବି ଖାଇଦିଅ ନୋ କମ୍ପ୍ରୋମାଇଜ୍ ସେଇଟା।
ଓଡିଶାର ପୁରାତନ ନାମ କଣ କହିଲୁ?
ଓଡ଼ିଶାର ପୁରାତନ ନାମ କଳିଙ୍ଗ ବୋଧେ ହେଇଥିବ ନା କଳିଙ୍ଗ ନା?
କ କଳିଙ୍ଗ ଉତ୍କଳ।
ହଁ ହଁ ଉତ୍କଳ ହେଇଯାଇଛି ହଁ।
ଉଚ୍ଚ ନ୍ୟାୟାଳୟ କୋଉଠି ଅଛି କହିଲୁ?
ଉଚ୍ଚ ନ୍ୟାୟାଳୟ ଆମର କଟକ ରେ ବା କଟକରେ। କଟକରେ କଣ କୌଣସି କିଜାଣି ଜାଗା ମୁଁ ଯାଇନି କେବେ। ଏ ଯୋଉ ବିଜୁ ପଟ୍ଟନାୟକ ପାର୍କ ଅଛି ସେଇଟା କେଉଁଠି ଅଛି କଟକ ନା ଭୁବନେଶ୍ୱରରେ ଅଛି?
କଟକ ବୋଧେ।
ଆଉ ସେଇଟା ଗୋଟେ ବଡ଼ ପାର୍କ ନା କଣ ବୋଲି ଶୁଣିଚି ଯେ କେବେ ଯାଇନି। ହଁ ନେକ୍ସଟ ଟାଇମ୍ ଗଲେ ସେପଟେ ବୁଲିଗଲେ ହେବ ଆଉ। ହୁଁ।
ଆରେ ଓଡିଶାର ରାଜ୍ୟ ପଶୁ କଣ କହିଲୁ?
ଓଡ଼ିଶାର ରାଜ୍ୟ ପଶୁ ଓଡ଼ିଶା ରାଜ୍ୟ ପଶୁ ଆ ମନେ ନାହିଁ ମୋର ତୁ ମୋତେ ସେମିତି କିଛି ଜାଣିନି ଆ ମୁଁ ହଁ ସମ୍ଭୟ ଦେଖିଛୁ ସେଟା।
ହଁ ହଁ ସେ ନାରେ ଦେଖି ନାହିଁ ମୁଁ କେମିତି ସେଟାବି ଜାଣିନି।
ମୁଁ ବି ଦେଖିନି ଆ ନାଇଁ ଦେଖିନି ଖାଲି ନାଁ ଶୁଣିଚି ହେଲେ ଦେଖିନାହିଁ ଆଉ।
କେତେଟା ରାଜ୍ୟ ଅଛି କହିଲୁ।
ତିରିଶଟା ଜାଣିଛୁ ସବୁ ଜାଗାର ନାଁ।
ରାଜ୍ୟ ଅଛି ଆମର ଟୋଟାଲ ଭାରତରେ ଅଛି ଆମର ସବୁ ଅଛି ଅଠେଇଶି ଟା ଆଉ ଆମର ଓଡିଶାର ଜି ନା ଅଛି ତିରିଶି ଟା।
ଓହୋ ହ ହଁ ହଁ ସବୁ ସେ
ଆଉ ଆମର ରାଜ୍ୟ ବୃକ୍ଷ ନାଁ କଣ।
ରାଜ୍ୟ ବୃକ୍ଷ। ଅ ଅଶ୍ୟତତ ହେଇଥିବ ନହେଲେ କଣ ହେଇଥିବ ଅଶ୍ୟତତ ବୋଧେ।
ହଁ ସେଇଟା ଆକା ଅଶ୍ୟତତ କେମିତି କାଇ କୋଉ ଗଛକିରେ।
ମୁଁ ଔଷତ ଦଉଚି ନାଶୁଣିଚି ଜାଣିନି। ଆଛା ଦେଖିଛି ବୋଧେ ଯେ ମନେ ପଡ଼ୁନି କାଇକି ମୋର କେମିତିକା ଯେ ସେଇଟା।
ଶାଳ ଗଛ ଟାଇପ୍ ର କି।
କିଏ ଜାଣି ଜାଣିନି।
ଫୁଲ
ହୀରାକୁ ହୀରାକୁଦ ଯାଇଚୁ ହୀରାକୁଦ ଯାଇଚୁ।
ଅ ହଁ ହୀରାକୁଟ ସମ୍ବଲପୁର ରହିଲା ବେଳକୁ ଯାଇଥିଲି ଥରେ ଯାଇଥିଲି।
ହଁ ସେ ଯେଉଁ ଆମର କଣ ଅଛିଟେ ବିଦ୍ୟୁତ୍ ଉତ୍ପାଦନବତ।
ହଁ ହଁ।
ବିଦ୍ୟୁତ ଉତ୍ପାଦନକେନ୍ଦ୍ର। ଭଲ ଅଛି ସେଇଠି ବି ପିକ୍ନିକ୍ ସ୍ପଟ୍ ଯାଗା ବି ସେଇଠି ଅଛି ଭଲ ଭଲ ଯାଗା
ଆମର ହୀରାକୁଦଟା ଏଇଟା କଣ ପୃଥିବୀର ସବୁଠାରୁ ବଡ଼ ଡ଼୍ୟାମର ନା ଡ୍ୟାମରେ ଗଣା ଯାଉଛି ବଧେ ନାଇଁ କି।
ନା ଜାଣିନି ମୁଁ ସେଇଟା କଣ ସେମିତି ହେଇଥିବ ବୋଧେ କିଏ କହିପାର। ଉଁ ସେଇଟା କୋଉ ନଦୀ ଉପରେ ଅଛି କତ ସେଇଟା କୋଉ ନଦୀ ଉପରେ ହେଇକିଅଛି।
ସେଟା ଗଙ୍ଗା ନଦୀ।
ଗଙ୍ଗା ନଦୀ ଜାଣି ନଥିନି ମୁ।
ଗଙ୍ଗା ନଦୀକୁ ବାନ୍ଧିକି ସେଇଟା ବନାଯାଏ।
ଚିଲିକା ଚିଲିକା ଯାଇଚୁ ଚିଲିକା।
ଚିଲିକା ନାରେ ଚିଲିକା ଯାଇନି ଯାଇଛୁ କି?
ହଁ ଚି ହଁ ଚିଲିକା ଯାଇଥିଲି। ଏଇ ଆମର ସେ ଯୋଉ ଆମର ଏଇ କଚିଂ ପିକନିକରୁ କମ୍ପ୍ୟୁଟର କ୍ଲାସ୍ର ପିକନିକ୍ ରୁ ସେଇଠୁ ଯାଇଥିଲୁ ଆମେ ଚିଲିକା ବୁଲିବାପାଇଁ।
ଚିଲିକା ଗଲୁ ତାପରେ ହଁ ହଁ ଟିସନ୍ ଟାଇମ୍ ଅଛି। ସେଠୁ ଆମର ଚିଲିକାଶି ପାଖରେ ହିଁ ଆମର କଳା ଯାଇ କଳା ଯାଇନା କାଳିଜାଇ କାଳିଜାଇ କାଳିଜାଇ ମନ୍ଦିର ଅଛି କାଳିଜାଇ ମନ୍ଦିର ବି ଗଲୁ ସେପଟୁ ତାପରେ ସେଇଠି ଆସି ସେ କଛି ନଦୀ ଏପଟେକା ସେଇଠି କଣ ସେଇଟା ହ୍ରଦବ ନା। ହ୍ରଦଟା ନା ହ୍ରଦ ନା ସେଇଟା ସେଇ ହ୍ରଦ ଆ ଗୋଟ ସାଇଟ ପିକ୍ନିକ୍ କଲୁ ଖାଇ ପିଇକି ତାପରେ ମନ୍ଦିର ଫନ୍ଦିର କେତେଟା ବୁଲିଗଲୁ। ଆପରେ ବୁଲିକି ଆସିଲା ବେଳେ ରାତି ହେଇଗଲା ଆଉ ରାତିରେ ଆଉଥରେ ଖାଇଲୁ। ତାପରେ ଘରକୁ ପହଞ୍ଚୁୁନ୍ତୁ ସେଇ ବାରଟା ନା ମଣଷ ପାଖାପାଖି ହେଇଗଲା ଆଉ। ଏ ବର୍ଷ ବି ଶୀତ ଦିନରେ କୁଆଡେ ଗୁଟେ ଗଲେ ହବ ବୁଲି ଆଉ ଆଉ।
ଶୀତ ଦିନରେ ଏଥର ଆମେ ଆମର କନ୍ଧମାଳ ବୁଲିବା ନହଲେ।
ହଁ ସେ ପାଖାପାଖି ଦାରିଙ୍ଗବାଡ଼ି ମିଶିକି ଯିବା ସବୁ କହିଲେ ବଡ଼ିଆ ମଜା ଆଇବ ଯେ
ଦାରିଙ୍ଗ ବାଡି ଯାଇଛୁ ରେ ଅଲଗା ଜାଗା ଗୋଟେ କହ।
ଆରେ ଦାରିଙ୍ଗବାଡି ଯାଇଛୁ ବଟ ସାଙ୍ଗମାନେ ସବୁ ମିଶିକି କେବେ ଯାଇଛ।
ହଁ ସେଟା ଯାଇନି ଆଉ।
ଆରେ ଅଲଗା ଅଲଗା ତ ଯାଇଛନ୍ତି ସମସ୍ତେ ଆମେ ତ ଏବେ କଲେଜ ପିକନିକ ର ବି ଯାଇଥିଲୁ ଦାରିଙ୍ଗବାଡ଼ି। ହେଲେ ଗୋଟେ ସାଙ୍ଗମାନଙ୍କ ସହିତ ଯିବୁ ଗୋଟେ ଅଲଗା ନା ତବୁ ମିଶିକି ଯିବାକୁ ଗଲେ ଗୋଟେ ଥର ମଜା ଆଇବ। ହୁଁ।
ଆମ ଗତ ବର୍ଷ ଦୁଇ ହଜାର। ଚବିଶ ନା ଦୁଇ ହଜାର ପଚିଶ ଯେତେବେଳେ ହୋଲି ଚାଲିଥିଲା ସେ। ସେତବେଳେ ଯାଇଥିଲି।
ଓହୋ ଆମେ ଏଇ କଲେଜ ପିକ୍ନିକ୍କୁ ରେ ଯାଇଥିଲୁ କିମେ। ନେଇଥିଲି ଯେତେବେଳେ ଟୁକୁ ଯାଇଥିଲେ ସେବେ ଜାଗା ଯାଇଥିଲଥିଲେ ଯା ନେଇଥିଲେ। ତା ପୂର୍ବରୁ ଆମେ କୋମ୍ପୁଟର କ୍ଲାସ ରେ ଯାଇଥିଲୁ। ଯେତେବେଳେ କଲେଜର ପିକନିକ୍ ଯାଇଥିଲୁ ସେତେବେଳେ ଦାରିଙ୍ଗବାଡ଼ି ନେ ସେଠ କଣ କଫି ଗାର୍ଡ଼େନ୍ ତାପରେ ଆଉର ଏମିତି କେତା ପାର୍କ ବୁଲେଇଲେ। ତାପରେ ତ ସେତିକି ଭିତରେ ତ ସନ୍ଧ୍ୟା ହେଇଗଲା ପଳେଇଲୁ ଆଉ।
ସେ ଯୋଉ ଅ ଯୋଉ ଗଛ ଅଛି ସେ ପାଇନ ଗଛ ସେଟା କେତେ ଦୂରରେ ଘଟା ଲଗେଇଛନ୍ତି।
ପାଇନ ଫରେଷ୍ଟ ପାଇନ ଫରେଷ୍ଟ ସେ ତ ପିକନିକ୍ କରୁଛନ୍ତି ସେଠି ଆଛନ୍ତି ଜାଗା ବି ଭଲ ଅଛି।
ସେଇଟା ହେଇଛି ବଡ଼ ଜାଗା ଗୋଟେ ଆଉ।
ଆଛା।
ହୁଁ ହୁଁ ହୁଁ।
ଦଶ ହେଲା।